ହ୍ୟାଲୋ! କଣ କରୁଛ?
ଏଇ ଶୋଇଛି।
ତମ ଆଡ଼େ ଋତୁ କେମିତି କଣ?
ଋତୁ ଭଲ ଅଛି।
ତମ ପଟୁ ପଟେ ଗୋରୁ ବି ଚାଲିକି ଆଜ୍ଞା। ସରେଦ
ହଁ ଡେଲି ସ୍ନୋଫଲ ହଉଛି।
ତମର କିତ ଏକା ହିମାଳୟ
ହୁଁ।
ନ ଭଲ ଆଉ। ସେ ପଠାଉନ ଆମ ଆଡ଼େ ଆସିବେ
ଉଁ ପଠେଇଲା ବେଳକୁ ପ ପାଣି ହେଇଯିବ ସେ
ଓ ହୋ। ତା ହେଲେ ଡାକୁନ ଟିକେ ତମ ଆଡ଼କୁ ଆମକୁ ଆମେ ଯାଆନ୍ତୁ ତମ ଆଡ଼େ ତାହେଲେ ଟିକେ ଡାକୁନ ଆମକୁ ଆମେ ଯାଆନ୍ତୁ।
ଆସ ଆସ
କୋଉଥିରେ ଯିବି
ଉଡ଼ି ଉଡ଼ିିକି
ଉଡ଼ି ଉଡ଼ି କି ଯାଇଥାନ୍ତି, ବାପା କି ପରି
ଉଡ଼ିବା ଜଣା
ମୁଁ କଣ ପାପା କି ପରି ଯେ ଉଡ଼ିବି।
ତମେ ପାପା କି ପାରା
ପାର ନା କାଲ
ପା ଯାହା ବିି କାଉ ବି ବଢ଼ିଆ ଉଡ଼େ
ନା ଏତେ ବାଟ ସେ ଉଡ଼ି ପାରିବନି।
ଆଗରୁ ମୁଁ ଡେଲି ଛୋଟବେଳେ ଛାତ ଉପରେ ଯାଇ ପାଠ ପଢ଼େ ନା ମୁଁ କାଉ ମୁଁ ବି ଖାଏ କାଉ ମାନଙ୍କୁ ବି ଖାଏବାକୁ ଦିଏ।
ବେଶୀ ପାଠ ପଢ଼ା ଥିଲା ତ ମାନେ ଘରେ ପାଠ ପଢ଼ି ଆଉ ଜାଗା ନାହିଁ।
ଶୀତ ଦିନରେ ଖରା ଖାଇକି ପାଠ ପଢ଼ିବା ପାଇଁ ଯାଏ।
ବୁଝିଲ।
ହଁ ବୁଝିପାରିଲିନି।
ଶୀତ ଦିନ ବୋଲି ଖରା ବି ଖାଏ ପାଠ ବି ପଢ଼େ
ଓହୋ ଦେଖିବା ଗୋଟେ କୋଶ୍ଚିନ ପଚାରୁଛି କହିଲା।
ହଉ ପଚାର
କେମିତିଆ କୋଶ୍ଚିନ୍ ପଚାରିବି କେମିତିଆ କୋଶ୍ଚିନ୍ ପଚାରିବି।
ତମେ ପଚାରିବା ଲୋକ ପଚାରିବ ଯଦି ଏଇ କଥା ମୁଁ କଣ କହିବି।
ଦେଖିବା କହିଲା? ହୁଁ।
ଉଁ।
ଭାବିକି ପଚାରିବି ଆଉ ଯୋଉ ପଚାରନ୍ତିନି ବୁଢ଼ା ବୁଢ଼ୀ ଗରା ସେଇଗୁଡ଼ା ଏମିତିଆ କୋଶ୍ଚିନ୍।
ହଉ।
ଗୋଟେ ଧଳାକାର ଯାଉଥିଲା ହେଲା ଗୋଟେ ଲେନ ହଉଛି। ଗୋଟେ ଗୋଟେ ଧଳାକାର କାଲି ଲେନ ହଉଛି ଗୋଟେ
ହୁଁ।
ଗୋଟେ ଧଳାକାର ଯାଉଥିଲା ଗୋଟେ କଳାକାର ଯାଉଥିଲା କିଏ କାହା କିଏ କାହାବି ସାଇଟ୍ ଦଅ
କଣ କଣ ଗୋଟେ ପ୍ଲେନ୍ ଆସୁଛି।
ନା ନାଇଁ।
ହୁଁ।
ଗୋଟେ ରାସ୍ତାରେ
ହଁ।
ମାନେ ଗୋଟେ ଗାଡି ଯାଇପାରିବ? ଗୋଟେ ଧଳାକାର ଗୋଟେ କଳାକାର ସେଇଥିରୁ କିଏ କାହାକୁ ରାସ୍ତା ଦେବ
ଧଳାକାର କଳାକାର ତ
ହଁ।
ଉୁଁ ଧଳା କଠ ଟା ହଉଛି ପଳେଇ ଆସିବ କଳା କଠ ତ ଗୋଟେ ଲୋକଟେ ସିଏ ତ ଏଇଠିଇ ଗଲେ କଧଳାକାର ପଳେଇଯିବ
ଟଲ
ହୁଁ ହୁଁ ହୁଁ ହ।
ଶୁଣି ଦେଇଛି ଆଗରୁ ଆଉ।
କୁଛି ମୁଁ ଶୁଣିନି ଏଇଟା ମାନେ ଯୋଉ କଳାକାର ଟା ଏଇଟା ମୁଁ ମାନେ ଟିକେ ଜାଣିନେଲି
ଆଛା।
ମୁଁ ବୁଝିବାକୁ ଚେଷ୍ଟା କଲି, ମାନେ ଏଇଟା ଗୋଟେ ପଜଲ ଟାଇପ ର କୋଶ୍ଚନ ନା ମାନେ ଟିକେ ମାଇଣ୍ଡ ଯୋଉ ଇଏ ହେଲା ହଁ ମୁଁ କହିଲି ତ ଏମିତି ହ ହେଇପାରିବ। ହୁଁ।
ଆଉ କ ପଚାର ଆଉ ତମର ଝିଅ କଣ କ
ସିଏ ମା ଡାକୁଥିଲା ଖାଇବା ପାଇଁ ହଣ ମୁଁ ଖାଇବିନି ସେଇଥିପାଇଁ ଆଉ। ନ ଖାଲି ମେଡିସିନ ଗମ ଦଖାବା ହୁ
କେ ଯାଇ ଖାଇଲ ନଁ।
ମତେ ଇଛା ନା
ନାଇଁ ଏବେ ଆସତାନି ଆପନର ଯଦି ଦେବା ଶନିବାର।
ମତେ ହଁ ଏ ପେନ୍ ଅଛି, ଠିକ ନା ଗୋଡଟା କିନ୍ତୁ ବହୁତୋ ପେନ୍ କରୁଛି ବହୁତୋ ମୁଣ୍ଡ କମି ଯାଇଛି ଟିକେ ଅବଶ୍ୟ କିନ୍ତୁ ଗୋଡ ଟା ବହୁ
କମିିବ କମିବ ମେଡିସିନ୍ ଟାଉ ଯ ଧୀରେ ଧୀରେ ତ
କାହା ମେଡ଼ିସିନ?
। ପେନ୍ ମେଡିସିନ୍ ପେନକିଲର୍ ପେନକିଲର୍।
କାଇଁ?
ମୁଁ ପଠେଇଚି ମୋବାଇଲରେ।
। ସେଗୁଡା ଜମା ଖାଇବା କଥା ନୁହଁ। ଖରାପ ମେଡିସିନ
ତମେ ଖାଇଚ କୋଉଠିକି?
ହୁଁ ଥରେ ଖାଇଥିଲି ଜୀବନରେ।
ମୁଁ ତମକୁ ଦେଇଚି ଖାଇବାକୁ ପେନକିଲର ଟା।
ନାଇଁ ମୁଁ ଖାଇଥିଲି ନିଜେ କିଣିକି।
କୋଉଦିନ ଆଜି?
ଆଜି ନୁହଁ ଆଗରୁ।
ନା ମୁଁ ଆଜି କଥା କହୁଚି। ପେନକିଲର ଯାଉଚି ଯାଉଚି।
ଓ କୋଉଠି ହେଲାଣି?
ବଡି କି ଅଧା ଚଢି ଯାଇଚି, ଆଉ ଅଧା ଗଲେ ପୁରା ବଡି ଟୋଟାଲ ଚାଲିବ ଆଉ, ଭଲରେ କାମ କରିବ। ଆଉ ପେନ୍ ହବନି।
ହୁଁ ହୁଁ। । ସେଟା ଉପରୁ କାମ କରି କରି ଆସୁଚି। କାହିଁକିନା ମୁଣ୍ଡ ଟା ବିନ୍ଧୁଥିଲା କମି ଯାଇଚି।
ସେ କାନ ପଟେ ଯାଉଚି ପା, ମୁଣ୍ଡରେ କାମ କରିବନି ଆଗ। ପାଦ ପଟେ ଯାଇଥିଲା ଆଗ ପାଦରେ କାମଦବ।
ବହୁତ ଚାଲକ୍ ନା।
ଜନ୍ମରୁ ଆଉ।
ହଁ।
ଜନ୍ମ ରୁ
ଜନ୍ମ ରୁ ଚାଲାକ୍।
ଆଜ୍ଞା।
ଭଲ ସମ୍ମାନ ଦେଇ ଶିଖିଛନ୍ତି କିନ୍ତୁ। ଆଜ୍ଞା ଆପଣ କହି ପୋତି ପକଉଛ।
। କଣ କରିବା ଆଉ ଯାହା ଘରେ ଶିଖେଇଛନ୍ତି ଆଉ। ଘରେ ଯାହା ଶିଖେଇଛନ୍ତି ଆଉ। ଆମେ ଥୋଡ଼ି ନା ଶିଖୁଛେ, ବହୁତ। ଟିକେ କିଆଁ ବହୁତ। ।
ଡିଜେ ବାଜିଲା ବେଳକୁ ବେଶୀ ଇଏ ଲାଗୁଛି। ମନା କରିଦେବି ଯାଉଚି ଡିଜେ ବନ୍ଦ କର ଯାଅ ଏଠୁ।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
ମତେ ପିଟିିବେ।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
। ପୁଅ ମାନେ ଏତେ ସାଉଣ୍ଡ କଣ ପାଇଁ ଦିଅନ୍ତି କେଜାଣି?
ଡିଜେ ଟା ତ ସେଇଆ।
ତମ ଡିଜେ ନାଁରେ ପୁଅ ପିଲାଙ୍କ ଆଗରେ ମୁଁ କହିପାରିବି ନା। ମାରିଦେବେନି ନା ମତେ।
ଖାଲି ଡିଜେ ଆଉ ଟିକେ ପଡିବ ମାହୋଲ ଗରମ୍। ତାପରେ ଆଉ ନାଚ ଷ୍ଟାର୍ଟ ହବ। ବନ୍ଦ ହବ ଯାଇକି ଜାଗା ମୁଣ୍ଡରେ।
ଅ ହଁ।
ଆଉ କଣ କୁହ?
ହଉ କଣ ଶୋଇବ କେ ତଳେ
ହଁ ରାତିରେ
ଏଇଟା କଣ କି ଖରା ବର
ରାତି
ହ କେତେଟା ଟାଇମ ଦେଖ
ଯାଇନି ଦେଖିନି ଦେଖିଲି ସେଇ
ସେତେବେଳେ ନିଦ ଆସିଲ
ଆଜ୍ଞା। ବେଜିିଲ୍ ପହଞ୍ଚା କଥାଳତା
ବିଜ ଲୋକ
କା ସହା କଥା ଆୟୋଜିିତ
ହୁଁ ହୁଁ।
ଦୁଜ ଲଗେଇ କିି ଅଛନ୍ତି। ବିଜି ଲୋକ ଏବେ ଫ୍ରି ଅଛନ୍ତି ବୋଲି କଥା ହଉଛି। ବିଜି ଲୋକ ପୁଣି ବିଜି ହେଇଗଲେ ନିଦ୍ରାରେ ବିଜି ସେ ତାଙ୍କ କାମରେ ବିଜି। ବୁଝିଲେ ନା ଆଉ ବୁଝେଇ
ନାଇଁ ଆଉ ଆଉ ଟିକେ ବୁଝାନ୍ତୁ ସରଳ ଅର୍ଥ ଟିକେଯ
ଆଉ ଗୋଟେ ଏକ୍ଜାମ୍ ଆଉ।
ହୁଁ।
ହେଲେ ଆହୁରି ଗୋଟେ ଏକ୍ଜାମ୍ପଲ ଦେବାକୁ ପଡିବ ନା କଣ?
ହଁ। ଗୋଟେ କାହିଁ ଦି ତିନିଟା ଥିବ ଯେତେ ଦେଇପାରିବ ଏଇମ୍ପଲ
ଯେଉ ହାଇ ସ୍କୁୁଲରେ ଟିଚର ପ୍ରିସିପଲ
କାହିଁକି ଏବେ କଣ ବୟସ ହେଲାଣି ଆଗକୁ ବୟସ ପଢିଛି ହେଇପାରିବନି କଣ ହେଇଛିି?
ଯୋଉ ଜିନିଷ ମୋର ଇଣ୍ଟ୍ରଷ୍ଟ ନାହି ସେ ଜିନିଷ କହକୁ
ବେଳେ ବେଳେ ଯୋଉ ଜିନିଷରେ ଇଣ୍ଟରେଷ୍ଟ ନଥାଏ, ଭଗବାନ ସେଇଟାକୁ ବି ଆଣିକି ଦେଇଦିଅନ୍ତି ହାତ ତରେ
ଏମିତି ଯଦି ଦେଇଦାଅନ୍ତେ, ଆଉ ମୁଁ କମ କଷ୍ଟ କରୁଛି ଖଲେ
ସେମ ସେମିତି ଆଉ କଷ୍ଟ କରିବନି କେମିତି ହବ?
ତମେ କଲ୍ କରିକି କହୁନ ଠାକୁର ମୁଁ ଶୋଇଛି ଏବେ ଆଣିକି ହାତରେ ଦେଇଦେଏ
କହିବି ତ ତମେ ଜାଣିନ ଭଗବାନଙ୍କ ସତ ତମର ପୁରା ଡାଇରେକ୍ଟ କନେକ୍ସନ୍
ଇସ୍ ଗଟେ କନ୍ଫରେନ୍ସ କରି କଥା କରେଇଲ।
ନା ସେ ସେମିତି କଥା ନା ନା ସେଟା ହେଇ ପାରିବନି।
ହଁ।
ନା ସେ ଖାଲି ମୋ ସହ କଥା
ତାହେଲେ କହିଦିଅ ତାହେଲେ କହିଦିଅ ତାକୁ ଟିକେ
ହଉ ଠିକ ଅଛି କହିବି ମାନେ ଶୁଭ ମୁହୂର୍ତ୍ତ ଦେଖିକି କହିବି। ଖାଲି ବେଳେ କହିଲେ ଯେ ପୁଣି ରାଗିଯିବେ। ବ୍ୟସ୍ତ ଥିବେ ଦୁନିଆ ସାରା ଲୋକ ତାଙ୍କୁ ମାନେ ଇଏ କରୁଛନ୍ତି ସେ ତା ଫି ଟାଇ ଦେଖି ମୁଁ କହିବି। ମୋ ସାଙ୍ଗ କହିବ ହେଲା ମୋ ସାଙ୍ଗ ଯୋଉ ନିକି ହେଲା
ହୁଁ।
ସେ ମତେ ସବୁବେଳେ କହିବ ମୁଁ ମାନେ ତା ଟିକେ ବେକ୍ ଫେକ୍ ଲାଗିଯାଏନା ମୋର ହେଇ ଲାଗେନି କିଛି କହିବ ମାନେ ଏତେ ଅଲଜିିଆ ବେକ୍ ଲାଗିଥିବ ହସୁଥିବ ରେଜଲ୍ଟ ବାହାରି ସାରିଲା ପରେ। ମୋର ଖୋଲିକି ଦେଖିବ। ତ ମୁଁ କଣ କୁହେ ମୁଁ ସତ କୁହେ ନା। ଭଗବାନଙ୍କର ଗୋଟେ ହାତ ସମସ୍ତଙ୍କ ଉପରେ। ଆଉ ଗୋଟେ ହାତ ଖାଲି ତୋ ଉପରେ।
ହୁଁ।
ସେଇଥିପାଇଁ ତୁ ସବୁ ପାର କରିଯାଉଛୁ ହଉ ରଖିଦଉଛି। ଭଗବାନ୍ କଲ୍ କଲେଣି।